ହାଲୋ ହଁ ଭାଇ କୁହ। ଏଇ ସ୍କୁଲ ସ୍କୁଲରେ ବସିଚି ଆଉ
ଇ ସ୍କୁଲ ରେ କଣ ପାଠ ପଢୁଚ ନା କଣ?
ନାଇ ନାଇ ଏମିତି ବସିଚି ସଞ୍ଜବେଳିଆ ଆଉ।
ଓହୋ ଆ ଇ ସ୍କୁଲ ଖୋଲା ନା କଣବା?
ହଁ। ଆଜି ଖୋଲା।
ତମ ଘର ପାଖରେ ବୋଧେ ସ୍କୁଲ ଟା?
ହଁ ହଁ ପାଖରେ।
ଆରେ ସେଇ ପାଇଁ ଆସିକି ବସିପଡ଼ିଚ ଟିକେ ଇସ୍କୁଲରେ ଆଉ। ପୁରୁଣା ସ୍ମୃତି ଟିକେ ମନେ ପଡିଚି ବୋଧେ ଆଉ।
ହଁ ହାଁ ସେଇ ଆଉ
ଇ ସ୍ କୁ ସ୍କୁଲ ଲାଇଫ କି ତ ଭୁଲି ହବନି। ମାନେ ସ୍କୁଲ ରେ ଯୋଉ ମଜା ମାନେ ଅଲଗା ପ୍ରକାର ପୁରା ସିଏ।
ହଁ। ହେଇ ସ୍କୁଲ ଲାଇଫରେ ବି ମନେ ପଡୁଚି।
ହଁବା ଏ କଣ କରିବା। ସେ ପିଲା ଦିନ ତ ଫେରି ଆସିବନି ଭାବିନି ଆଉ କଣ ହବ। ଆଉ ଖେଳିବା ପାଇଁ ଯାଇଥିଲ ନା ଯାଇନ?
ଆଉ ଯାଇନି।
ଯାଇନ ତାନି
ନାଇ ନାଇ
ବର୍ଷା ଫର୍ଷା ହଉଥିଲା ବୋଧେ ନା କଣ? ଯାଇନ ସେଥିପାଇଁ ଆଉ
ଆମର ତ ଏଜି ଖରା ଜୋର ଦେଇଛି। ସଖାଳ ପାଗଟା ଟିକେ ଭଲ ଦେଇଥିଲା। ତାପରେ ଟିକେ ଖରା ଦେଇଛି ଆଉ
ହଁ ସକାଳେ ଆଜି ରଜ ଭୋଗ ଦେଇଥିଲୁ।
ହଁ ହଁ ରଜ ତିନି ଦିନିଆ ହେଲାଣି। କିନ୍ତୁ ରଜ ପରେ ଦଉଛି ବଢିଆ ପାଗ ଆଉ। ମାନେ ମାନିବାକୁ ପଡିବ ତାକୁ।
ଅ ହଁ ହଁ ଆଉ ଖାଇବା କଣ ହେଇଥିଲା?
ଖାଇବା ଭାଇ ଏଇନା କଣ ରସଗୋଲା ଟେ ଖାଇଥିନି ଆଉ। ରସଗୋଲା ଗଟେ, କଦଳୀ ଗୋଟେ।
ଓହୋ
ଭାଇ ତମ ଆଡେ ଘସାଣି ଭସଣି ଗଲା ନା ରଜ ପାଇଁ ଭସଣି ହେଇନି?
ହଁ କାଲି ରଜ ଭସାଣି ଗଲା।
ନାଇଁ ସବୁ ସେଟପ୍ ନିଜେ କରିକି ଏଇଠୁ ଭଜେଇ ଦେଲେ ଭଜାଣି କଲେ ଆଉ।
ହଁ ଡିଜେ ତ ବୟାନ କ ଡିଜେ ତ ବୟାନ ହେଇଯାଇଛି ସେଇଥିପାଇଁ ଆଣିିନଥିବେ ଆଉ।
ହଁ।
କଉଠିକ କେମତି କାହା ନାଇଁ ସେମତି ଆଗ ଭଳିଆ ନାଇଁ। ମାନେ ବହୁତ ପୋଲିସ ପ୍ରୋଟେକ୍ସନ ରେ ଡିଜେ ଅଣା ହଉଛି ନହେଲ ନାହିଁ। ସେଟା ତ ଆଜିକାଲି ସବୁଠି ଚାଲିଛି ଆଉ।
ହଁ।
ରନିଂ ହେଥିଲ ନା ଯାଇନ।
ନା ଯାଇନି ଆଉ ଗୋଟେ କଥା ଶାଣିଛନ୍ତି?
କଣ କହୁନାହାନ୍ତି।
ମୁଁ କହିଲି କି ଆଉ ଗୋଟେ ଯୋଉ ଆମର କୁହନ୍ତି ଟେଲିଗ୍ରାମ ଯୋଉଠୁ ନାଁ ସେ ପ୍ଲେ ଷ୍ଟୋର ଉପରୁ ଟୋଟାଲ ଉପ ଠି ହେଇଛି ବ୍ୟାନ ହେଇଛି
ହଁ ବା ଏ କେ କେତେ ଦିନ ପାଇଁ ବ୍ୟନ ହେଇଛି।
କଣ ପାଇଁ?
ଏ ଯୋଉ ମାନେ ଯୋଉ ନୀଟ ଏକ୍ଜାମ ନାହିଁ ନା
ହଁ ହଁ।
ସେଇଥିପାଇଁ ବ୍ୟନ ହେଇଯାଇଛି।
ନିଟ୍ ଏକ୍ଜାମ କଣ ପେପର ଲିକ୍ ହଉଛି?
ହଁ ହଁ ସେଇଥିପାଇଁ ବ୍ୟାନ ହେଇଚି ଏକୋଇଶ ତାରିଖ ପରେ ପଣି ଖୋଲିବ। ପିଲା ତ ଏ ଭିନ ଲଗେଇି ଚଲେଇଛନ୍ତି କଣ କହିବ ମାନେମ ଗୁଟେ ପିଲା
ବିପିନ୍ ଲଗେଇ ଜଲେଇଲେ ଚାଲୁଛି।
ହଁ ଚାଲୁଛି। ପିଲା ମାନେ ମାଇଣ୍ଡ ପୁରା ଅଲଗା ପ୍ରକାର ବା।
ହଁ ଏବେ ଏବେକା ଜେନେରେସନ ପିଲା
ଇଏ ସବୁ ଏବେକା ପିଲା ଭୁ
ହଁ ପୁରା ଟେକ୍ନିକାଲ ମାଇଣ୍ଡ ବା
ହଁ ହଁ। ଅଲଗା ଦୁନିଆରେ ଧର ପିଲା ମାନେ ହଉନଥିବା କାମ ଟା ବି ସେ ହଉ କରିଦେଇ ପା।
ହଁ।
ରନିଙ୍ଗ ଯାଇଥିଲ ନା ଜାଇନଥିଲ।
ଆଜି ଯାଇନି ଏଇନା ଖରା ହଜରି ଯାନିିକ ଟିକେ ପାଗ ସେ ସବୁ ଯିବା ରନିଙ୍ଗ
ଆଜି ସକାଳେ କଗଡ ଯୋଡ ଯଥିଲେ ସେଇଭଳିଆ ଜଲେ ଯିବା ପାଇଁ ଇଚ୍ଛା ହବ।
ହଁ ତଥାପି ଯ ଗରମ ଗୁଳୁଗୁଳି ହେଉଥିଲା ଜୋରରେ।
ହଁ ହଁ ମାନେ ବହୁତ ଗରମ ଗୁଳୁଗୁଳି ହଉଥିଲା। ହଁ କରିବା ଖରା ଦିନ ଟା ଆସ୍ତେ ଆସ୍ତେ ଆଜିଠୁ ନା ଚେଞ୍ଜ ହବ ରଜପାଲି ଚେଞ୍ଜ ହୁଏ ପାଗ। ସ୍କୁଲ ଖୋଲିବ ପାଗ ଚେଞ୍ଜ ହ
ନା କ
ହଁ ହଁ ଏଗାରଟା ଜିଲ୍ଲା ବା ଛୁଟି ବର୍ତ୍ତମାନ ଅଛି ଆଉ ବାକି ଜିଲ୍ଲା ଖୋଲିଛି।
ହଁ ହଁ ଆ ଯାଜପୁର କେଉଁଝର ତ ହାଇଲାଇଟସି ଖୋଲା ହବ ଆଉ।
ହଁ ହଁ।
ଆଉ ଏ ରଜରେ କୁଆଡେ଼ କେମିତି ବୁଲାବୁଲି କରିବା ପାଇଁ ଯାଇ ଥିଲ ନା ଯାଇନ।
ହଁ ରଜରେ ଏଇ ଗାଁ ପାଖରେ ବୁଲାବୁଲି ଟିକେ ଚାଲିଥିଲା ଇଭିନିଂ ଟାଇମି ରେ। ଦିନରେ ତ ବୁଲି ହବନି କାହିଁକିନା ଖରା ଜଉ ଭଳିଆ ହଉଛି।
ଆଉ ଦୋଳି ମଳି ଖେଳିଥିଲ ନା?
କଣ କହିଲ?
ଦୋଳି ଖେଳା ହେଇଥିଲା ନା?
ହଁ ସେଇଭଳିଆ ଆଉ।
ଓହୋ। ହଁ ଭଲ ଭାଇ ସେମିତି ଚାଲୁ ସଂସ୍ଥା ସେମିତି ଚାଲି ଥାଉ। ସେମିତି ରହିନେ ଭଲ।
ହୁଁ।
କେମିତି କଣ ହେଇଥିଲା ନା ହେଇନି।
ଆଉ ମ୍ୟାଚ ଚାଲିନି ସେ ରଜରେ ଚାଲିଥିଲା।
ଓହୋ ରଜ ରେ ଗୋଟେ ମ୍ୟାଚ୍ ପକେଇଥିଲ ନା କଣ କହୁଥିଲ।
ଓହ।
ସେଟି କି ଥିଲା?
ଆମେ ଜିତିଲୁ।
ହଁ ସେଟା କେତେ ପ୍ରାଇଜି କଣ ଥିଲା ଟା।
ପ୍ରାଇଜି କେତେ ଗାଁ ଗାଁ ଭିତରେ। ପ୍ରାଇଜି କଣ? ଏ ପାଆସ ହଜାର ଲଗେଇକି ପାଆସ ହଜାର ବେଟ୍ ଲଗେଇକି।
ହଁ ଭଲ ଆଉ ଗୋଟେ ଭୋଜି ଟେ ହେଇଯାଇଥିବ ଆଉ।
ହଁ ସେଇଭଳିଆ।
ଭାଇ ତମେ ସେଦିନ କେତଟା ଉଇକେଟ ନେଲ।
ଏ ଦିଇଟା।
ଦି। ଭଲ ଆଉ ଆଉ ବେଟିଂ କରିବାକୁ ଯାଇଥିଲ ନା ଯାଇନଥିଲ?
ନାଇଁ ନାଇଁ ଆମର ତ ଚାରିଜଣ ପିଲା ପିଟି ଦେଲେ ଆଉ।
ଆଉ ବଢିଆ ତାହେନେ ଆଉ। ମୋ ପିଲାମାନେ ଆଗଭଳି ପିଲା ଖେଳ ଅଛି! ମୁଁ କହିଲି ବର୍ଷା ଯିମିତି ଆଇଲାଣି ତ ମୁ କହିଲି ପିଲାଙ୍କ କାଳେ ଖେଳ କମିଯିବ। ଦେଖିଲା ବେଳକୁ ତ ଆମ ପିଲା ଭଲ
ଏବେ ଏବେ ସବୁ ଟଚ ଛାଡିଗଲାଣି ଆଉ।
ହଁ ହଁ ଆଉ ତମ ପିଚ୍ ଟା ତ ବଢିଆ ହେଇଛିତ ମୁଁ ଦେଖିଥିନି। ମାନେ ଘାସ ମାସ ଉଠିକି ମାନେ ବଢିଆ ଦେଖାହଉଛି। ନାଇଟି ମ୍ୟାଚ୍ କନେ ବଢିଆ ହୁଅନ୍ତା।
ହଁ। ନା ସେଦିନ ମ୍ୟାଚରେ ଆଠ ଓଭରେ ସେ ବାଡେଇଥିଲେ ଶହେ ଆଠେ। ଆମର ତ ଆହୁରି ଆଠଟା ବଲ ବହକିଲା।
କୋହୋ। ତମ୍ ପିଲା ଭଲ ଖେଣନ୍ତି ମୁଁ ଶୁଣିିଥିନି ବା।
ଏଇ ତମର କନ୍ ଯୋଉ ଯେ ଓକିନ ଦେଖିଲେ ସେ କେତେ ଦିନ ବାଡେଇଲା।
ସିଏ ସିଏ ତାଙ୍କ ଧଘଣ୍ଟେ ପିଟି ଦେଇଛି ଆଉ ପଚାଶ ଘଣ୍ଟେ।
ଓ ହୋ ସେ ଲିପ୍ନିଡି ବା।
ହଁ ଲିପିଡି।
ଆ ସେଇଥିପାଇଁ ସବୁ ଅଡେଇ ହିଲାଇଟ୍ ସେ ପିଲା ଟା ଆଉ।
ହୁଁ ହୁଁ।
ଭଲ ଖେଳେ ଭଲ ପିଲାଟା ମାନେ ଭଲ ସାଇଲେଣ୍ଟ ପିଲାଟା ଟିକେ ଟିକେ ଟିଙ୍ଗା ଦୋଷ ଅଛି ଆଉ।
ହଁ ହଁ।
ଛୁଆ ସେଇଆ ହେବେ ଆଉ କଣ କହିବା ତାଙ୍କୁ।
ଆ ତମର କେବେ ଏକ ଦିନ ଯିବ କେିବ କଲେଜ ଯିବ କେିବ?
ଆମର ତ କଲେଜ ଆଜିଠୁ ଖୋଲା ହେଲାଣି ଦେଖିିବା ସୋମବାର ଆଡୁ ଯିମି ବୋଲି ଭାବୁଛି ଆଉ। ଏବେ ତ ଅଳପ ଛୁଆ ସିବ ସମବାର ଠୁ ଟିକେ ଅଧିକ ଆସିବେ।
ହୁଁ ହୁଁ।
ଆଉ ଅଛି ସୋମବାର ର ଉଠି ଯିବମ ବୋଲି ଆଉ। ହଉଛି ଆଉ। ହଁ ଏ ତ ଖରା ହେଇ ଭାଇ କଣ ଯିବା ପାଇଁ ଇଚ୍ଛା ହେବ କଲେଜ।
ନା ହଁ ପାଗ ଚେଞ୍ଜ ହେଇଯିବ ଆଉ ଏଇ ଗୋଟେ ୱିକ ପରେ ଏକ ପାଗ ଚେଞ୍ଜ ହେଇଯିବ।
ହଁ ବା ସେଇ ଭଲିଆ ପାଗ ଟା ଦେଲେ ହି ଟିକେ ଭଲ ଲାଗିବ ବୁଲି ଯିବା ପାଇଁ।
ହୁଁ।
ହଁ କଲେଜ ଯବା ପାଇଁ ନହେଲେ ଇଚ୍ଛା ହବନି। ପାଗ ଟା ଭଲ ଦଉଥିବ। କଲେଜ ଯିବା ପାଇଁ ଟିକେ ଇଚ୍ଛା ହଉଥିବ ଆଉ ପାଗ ଏମିତି ଯନି ଆଉ ଟୋଟାଲି ଇଚ୍ଛା ହେବନି ଆଉ। କେତେ ଗରମ ରେ ବସିବୁ।
ହଁ। ଆଉ ରଜ ତ ରଜ କିନ୍ତୁ ତିନି ଦିନ ହଁ କାଲି କିନ୍ତୁ ଆମର କିନ୍ତୁ ସେଲିବ୍ରେସନ ହୁଏ ଚାରି ଦିନ ହ ପାଞ୍ଚ ଦିନ ନାଇଁ?
ହଁ ଏଇ ଆମ ଗାଁରେ ବି ସେଇୟା ହଉଥିଲା। ଆଜି ଆମ ଗାଁ ପାଖରେ ଗୋଟେ ଭସାଣ ହବ ଆସିବା ଦେଖିବା ପାଇଁ।
ନା ଦିଦି ପୂଜା ଆସୁଛି?
ହଁ ହଁ ହଁ ଡିଜେ ଆସିଛି। ହଁ
ଆହୁ ରି ବି ଅଛି କେତେ ପ୍ରକାର ପୂଜା। ପୂଜା ପର୍ବ ଆହୁରି କେତେ ଅଛି ରଜ ରଜ କହୁ ନା ରଜ ରଜ କହୁ କହୁ ରଜ ଆସିକି ପୁଣି ରଜ ପଳେଇଲା।
ହଁ ହଁ। ମୁ କହିଲି ଭାଇ ତମେ ଡ୍ୟୁଟି ଯାଇଥିଲ ନା ଜାଇନା।
ଡୁଟି ଯାଇନି।
ଯାଇନ ତା ନି ନାଇ ଖରା ହେଉଛି ବୋଲି ଖରା ହଉଛି ବୋଲି ଯାଇନଥିବ ଆଉ।
ମୁଁ ଯାଇନି ଯିବା ଛୁଟି ଛୁଟି ରେ ଅଛି ଏଇନା ଟିକେ ଆଉ।
ହଁ ଆସ୍ତେ ଆସ୍ତେ ଦେଖି ଯାଇଁ ଯିବ ଆଉ ଖରା ଅଛି ଟିକେ ଦେଖି ଯାଇ
ହ
ଏଇଟା ତ ମୁଁ ଦେଖି
ସାଙ୍ଗ ପିଲା ମାନେ ସବୁ ଫୋନ୍ ଫାନ୍ କରୁଛନ୍ତି ନା କରୁନାହାନ୍ତି ଛୁଟି ଖୋଲିଲା ଯେମିତି?
ଛୁଟି ଖୋଲିଲା ତ ଆସ୍ତେ ଆସ୍ତେ ସୁ ପିଲା କଲ୍ କଲେଣି ମେସିକି ରହିଲୁଣି ତାପରେ ଆମ ସେମିଷ୍ଟାର ପାଖ ଖାଇଲାଣି ଆଉ ପନ୍ଦର କୋଡିଏ ଦିନ ପରେ। ସେମିଷ୍ଟାର ହବ ଆଉ କଣ କରିବା ଏନା ଟିକେ ପାଠ ନା ପଢିଲେ ଏଇନା ଆଉ ହବନି। ରଜରେ ଯେତିକ ଦିନି ବୁଲିବା କଥା ବୁଲିନୁ ଆଉ। ଯାଆନ୍ତି ପାଠ ପଢ଼ିବା ପାଇଁ ପଡିବ। ଆଉ ଭାଇ କଣ ଖାଇଥିଲ ତମେ ଆଜି?
ଏ ଉଠିକି ସେଇ ଆମର ଖାସ୍ତା ଗଜା ଗୋଟେ ଗୋଟେ ପିଠା ଗୋଟେ। ରଜରେ ପିଠା ଖାଇନଥିଲି। ଆରଶା ପିଠା ଥିଲା ଆଉ ଗେ ଖାଇଲି ଦେ ବହୁତ୍ ଦିନ ହେଲା ତିନି ଦିନ ହେଲା ଖାଇନଥିଲି, ପିଠା ରଖା ହେଇଥିଲା ଗୋଟେ ଗୋଟେ-ଗୋଟେ ଖାଇଦେଲି ଗୋଟେ ଆଉ।
ଆରସା ପିଠା ତା ଟେଷ୍ଟ ପୁରା ଅଲଗା ଆଉ।
ହଁ।
ପାଟିରେ ଥରେ ଲାଗିଲା ମାନେ ଆଉ ଛାଡିିବାର ନାହିଁ।
ହଁ ଠିକ୍-ଠିକ୍, ଓଡିଆ ପିଲା ସବୁ ଜାଣିଛନ୍ତି ସବୁ ଟେଷ୍ଟ। କଣ କେମିତି।
ହଁ-ହଁ। ଆମେ ଓଡିଆ ଭାରି ବଢ଼ିଆ।
ହଁ।
ଆଉ ଏ ପଖାଳ ଯିଏ ଖାଇଛି ପଖ
କଣ?
ମାନେ ପଖାଳ ଯିଏ ଖାଇଛି ପଖାଳତ ସେ କେବେ ଭୁଲି ପାରିବନି।
ପଖାଳକୁ ୱଷ୍ଟର୍ଣ କଣ୍ଟ୍ରି କହିବେ ପାଣି ଭାତ।
ହଁ-ହଁ।
ନା ସାଉଥ ଇଣ୍ଡିଆ ସାଉଥ ପଟରେ କହିବେ ପାଣି ହାତ।
ପଖାଳୁକୁ ଦଳି ଦେଇଥିବୁ ତ ଗୋଟେ ଦଳା ସେପୁରା ଅଲଗା ପ୍ରକାର ମଜା ଆଉ।
ହଁ-ହଁ ତା ମଜା ଅଲଗା।
ହଁଁ ସିଏ ମଜା କଣ କିଏ ପାଇବ ଯିଏ ନ ଖାଇଛି।
ହଁ, ପଖାଳକୁ ପୋଡ଼ା ପୁଡ଼ି ଦଳା ଦୋଳି।
ହଁ-ହଁ। ଏଇ ଭଳିଆ ତ ଭାଇ ଚାଲଛି ହଉ ଭାଇ ଠିକ୍ ଅଛି।
ହଉ-ହଉ।